ମ୍ୟାଡ଼ାମ ନମ
ହଁ ମ୍ୟାଡ଼ମ୍ ନମସ୍କାର।
ହୁଁ କଣ କରୁଛନ୍ତି?
ହେଇଠି ବସିଚି। ଆଉ ଆପଣ?
ଏଇଠି ବସିଚି ଆଉ ବାହାରେ ଆଉ ପବନ ହଉଚି ଟିକେ ବାହାରେ ବୁଲାବୁଲି କରୁଚି ଆଉ।
ହଁ ପବନରେବହୁତ ଭଲ ଲାଗେ ନା ବସିବା ପାଇଁ?
ହଁ ତାପରେ ଖରା ଦିନ ପବନ ଟା ହା-ହା ଯଦି ଟିକେ ହେଲା ଦେହରେ ପୁରା ଜୀବନ ପସ ଶିଲା ଭଳିଆ ଲାଗୁଚି।
ହୁଁ।
ଆଉ ଖରା ଦିନେ ଯଦି ପବନ ଫବନ ତ ପୁରା ସବୁ ବନ୍ଦ ହେଇକି ରହିଲା ମାନେ ଦେହ ମୁଣ୍ଡ କଣ ହଉଚି ତାର ଠିକ ଠିକଣା ନାହିଁ। ତ ଆପଣ କଣ ଖାଇଛନ୍ତି?
ହଁ ଦିନରରେ ଭାତ ଖାଇଥିଲି। ଆଉ ଆପଣ?
ହଁ ସେଇ ଭାତ ଖାଇଥିଲି ଆଉ ରାତିରେ ରୁଟି ଖାଇବୁ ଆଉ ଏବେ ତ ଖାଇନୁ। ଏଇ ନଅଟା ସାଢ଼େ ନଅଟାରେ ଖାଇବୁ ଆଉ ନଅଟା ତ ନୁହଁ ସାଢେ ନଅଟା ଦଶଟା ଭିତରେ ରାତିରେ ଖାଇବୁ। ତ ଆପଣ ମୁଁ କଇଲି ଆପଣ କେତେବେଳକୁ ରାତିରେ ଖାଉଛନ୍ତି?
ସାଢେ଼ ନଅଟା ଦଶଟା।
ଅଁ ହଁ।
ହା
ହଉ ଆଉ ଆପଣଙ୍କ ଆଡେ ପବନ ବର୍ଷା କିଛି ଅଛି ଆଜି?
ନାଇଁ ବର୍ଷା ତ ମୂଳରୁ ହିଁ ହଉନି ଆମ ଆଡେ।
ହୁଁ ହୁଁ ଆ ବର୍ଷା ମାନେ ମାନେ ରାଗି ଯାଇଚି ବର୍ଷା ଆଉ ହବନି। ହବ ତା ମନ ଯେତେବେଳେ ଖୁସି ହବ ସେ ସେତେବେଳକୁ ହବ।
ଯେତେବେଳେ ହଉଛି ସବୁ ଭାଙ୍ଗି ଦଉଛି ଗଛ ଲତା ସବୁ ଭାଙ୍ଗି ଦଉଛି।
ତ ମ୍ୟାଡାମ ଆମେ ଯାଇଥିଲୁ କାଲି ଉଁ ଗାଁ କୁ ଯାଇଥିଲୁ ଅଜା ଘର ଗାଁ କୁ। ତ ଆସିଲା ବେଳକୁ ବର୍ଷା ବହୁତ ଜୋର ହଉଥିଲା। ବର୍ଷା ହଉଥିଲା ମାନେ କ ମାନେ ବହୁତ ବାଟ ଯାଇକି ହୋଉଥିଲା ମାନେ ଆମେ ଯେତେବେଳେ ଆମ ଏରିଆକୁୁ କ୍ରସ୍ କଲୁ ଆମ ଏରିଆ ର ଚାରି ପାଞ୍ଚଟା କି ଦଶଟା ପାଖାପାଖି ହବ ଏରିଆ ଯାଇକେ ମାନେ ବର୍ଷା ହଉନଥିଲା। ତ ବାକି ତକ ବର୍ଷା ମାନେ ହଉଚି ମୁଁ କହିଲି ମାନେ ଏଇପଟ ଏରିଆରେ ବର୍ଷା ହଉନି ନା ଆଉ କୁଆଡ ହେଇ ବର୍ଷା ହୋଉନି କିନ୍ତୁ ବର୍ଷା ଦିଇ ଦିନ ତିନି ଦିନ କେ ଥରେ ପୁରା ଜୋରିଆ ବର୍ଷା ହଉଚି।
ହଁ।
ଏମିତି ଯଦି ବର୍ଷା ହେବନି ତାପରେ ମାନେ ଲୋକମାନଙ୍କୁ ସ ତରେ ଅଂଶୁଭାତ ହେଇଯିବ।
ଏବେ ତ ବର୍ଷା ଦିନ ପଳେଇ ଆସିଲା ଆଉ ରଜ ଗଲା ବର୍ଷା ଦିନ ଆସିବ।
ହଁ ମୁଁ କହିଲି ଆଉ ମ୍ୟାଡ଼ାାମ ଆପଣ ମାନେ ପିଲାଦିନେ ଯୋଉ ପାଠ ପଢୁଥିଲେ ତ ଆପଣଙ୍କର କେମିତି କଣ ଥିଲା ଛୋଟବେଳେ କେମିତି କଣ ମାନେ ମଜା ମସ୍ତି ପାଠ ପଢ଼ିବା କେମିତି କଣ ଥିଲା?
ହଁ ବହୁତ ଭଲ ଲାଗେ ଆ ଉମ ମାନେ ସ୍କୁଲରେ ପାଠ ଯାଏ ସାଇକେଲ ଚଲେଇ ଚଲେଇ ପାଠ ପଢ଼ିବାକୁ ଯିବୁ। ପୁଣି ସାଇକେଲ ଚଲେଇ ଚଲେଇ ଆ ଉମ ମାନେ ଘରକୁ ଖାଇବାକୁ ଆସୁ ବେଳେ ବେଳେ ସେଇଠି ମଧ୍ୟାନ୍ନ ଭୋଜ ଜନ ବି ଖାଉ। ଆଉ ସେଠି ଖାଇଆ ଟା ବହୁତ ଭଲ ଲାଗେ ମାନେ ସାଙ୍ଗ ମାନେ ମିଳିମିଶି ଖାଉ ତ ବହୁତ ଭଲ ଲାଗେ।
ନାଇଁ ଆପଣଙ୍କୁ ମଧ୍ୟାହ୍ନ ଭୋଜନ ମାନେ ଆପଣଙ୍କର ରୋଷେଇ ହୁଏ ନା କିଛି ସଂସ୍ଥା ତରଫ ରୁ ଆପଣଙ୍କ ପାଖକୁ ଆସିକି ପହଞ୍ଚେ?
ନାଇଁ ନାଇଁ କିଛି ସ ସଂସ୍ଥା ତରଫରୁ ଆମ ପାଖକୁ ଆସେ ମାନେ ସରକାର ଦିଅନ୍ତି।
ଅହଁ କିଛି ହଁ ହଁ କିଛି ସଂସ୍ଥା ତରଫରୁ ଆପଣଙ୍କ ପାଖକୁ ଆସିି ମଧ୍ୟାହ୍ନ ଭୋଜନ ପହଞ୍ଚେ। ତ ଆପଣ କେବେ ରୋଷେଇ ହବାର ଦେଖିଛନ୍ତି ମଧ୍ୟାହ୍ନ ଭୋଜନ?
ନାଇଁ।
ତ ଆପଣଙ୍କ ଭଳିଆ ନଥିଲା ତ ଆମ ବେଳାରେ ନଥିଲା ମଧ୍ୟାହ୍ନ ଭୋଜନ ରୋଷେଇ ବା ଆମେ ଶୁଣିଛୁ ମାନେ ବୋହୁତ ବର୍ଷ ପୂର୍ବରୁ କିମ୍ବା ଗାଁ ଏବେ ବି ଅଛି ମାନେ ଗାଁ ପଟ ଏରିଆରେ କିଛି ସଂସ୍ଥା ପଶି ମାନେ ପହଞ୍ଚି ପାରୁନି ନା ତ ସେମାନଙ୍କର ଆମର ମଧ୍ୟାହ୍ନ ଭୋଜନଟା ରୋଷେଇ ହୁଏ। ତ ଆପଣଙ୍କ ଖାଇବାଟା କେମତି କଣ ଥିଲା ମଧ୍ୟାହ୍ନ ଭୋଜନଟା?
ମଧ୍ୟାହ୍ନ ଭୋଜନ ମାନେ ତାର ଗୋଟେ ରୋଟିନ ଥାଏ। ସେଇ ରୋଟିନ ଅନୁସାରେ ଖାଇବାକୁ ଦିଆ ହୁଏ ସୋମବାର ମାନେ ଭାତ, ଡାଲମା, ଖିରି ଏମତି ମଙ୍ଗଳବାର ସୋୟାବିନ ଆଉ ଭାତ ସୋୟାବନ ତରକାରୀ ଆଉ ଭାତ। ଆଉ ବୁଧବାର ଅଣ୍ଡା ଦିଆ ହ
ଆଜ୍ଞା ଆଜ୍ଞା।
ଅଣ୍ଡା ସିଜା ଏମତି ଆଉ ଓ ମାନେ ବୁଟ ତରକାରୀ ଗୁରୁବାର ଏମତି ପନିର ତର କାରୀ ଏମତି ହିଁ ତାର ରୋଟିନ୍ ଅନୁଯାୟୀ ଖାଇବାକୁ ଦିଆହୁଏ।
ଉଁ ହୁଁ। ତ ଆମର କଣ ହୁଏ ମାନେ ଆମର କିଛି ମାନେ ସଂସ୍ଥା ତରଫରୁ ଯୋଉ ଆସେ ଆମର କୌଣସି ଆଇଂଷ ଆମକୁ ଦେଇ ନଥିଲେ।
ହଁ
ତ ଆମେ ଯେତିକି ଦିନ ବି ପାଠ ପଢୁଚୁ ଆମେ ଆଁଇ ବିନ୍ ମାନେ ଆମେ ନିରାମିଷ ହିଁ ସବୁବେଳେ ଖାଉ ତ ଆମର ଫାଷ୍ଟେ ଆସିବ ସୋମବାରେ ଭାତ ଡାଲମା ଆଉ ମାନେ ଜାଣିଛନ୍ତି ଲୁଣି ଲେମ୍ବୁ ଲୁଣି ଆ ଆଚାର କିମ୍ବା ଆମ୍ବଲ୍
ଆମର ଆସେ ହଁ।
ହଁ ଆମ୍ବ ଆଉ ଲୁଣି ଆଚାର ସେ ଆମ୍ବରେ ଥାଏ ଲେମ୍ବୁରେ ବି ଥାଏ। ତ ଗୋଟେ ମିକ୍ସ ଥାଏ ହଁ ହଁ। ଗୋଟେ ମିକ୍ସି ଆସେ ଗୋଟେ ମାନେ ସୋମବାରଟା ଆମର ମିକ୍ସି ଆସେ ନାଇଁ ସରି ସୋମବାର ଟା ଆମର ଲେମ୍ବୁ ଖଟା ନଅନେ ନାଇଁ ଉଁ ସେଟା କଣ କହିଲେ ଆମ୍ବ ଖଟା ଟାଇପର ଆସିବ। କିନ୍ତୁ ଲୁଣି ଆଉ ହଁ ଆଉ ମଙ୍ଗଳବାରେ ବଡି ଆଳୁ ତରକାରୀ। ଆଉ ବୁଧବାରେ ସବୁ ପ୍ରକାର ମାନେ ସବୁ ପ୍ରକାର ଡାଲି ଜେତେକ ପଦାର୍ଥ ସବୁ ପଡିଥିବ କେବଳ ଡାଲି ସବୁ ଡାଲି ମାନେ କେତେ ପ୍ରକାର ଡାଲି ଅଛି ମୁଁ ତ ସବୁ ବିଷୟରେ କହିପାରିବିନି ବୁଟ ଡାଲିଠୁ ହରଡ଼ ଡାଲି ଠୁ ଧରିକି ଆଉ ଗୋଟେ ମୁଁ ତ ତା ନା ହଁ ମୁ ମୁଗ ଡାଲି ମୁଁ କହିପାରିବିନି କିତୁ ତାପରେ ଆଉ ଗୋଟେ ଥାଏ ଝୁଡଙ୍ଗ ମଞ୍ଜି ଟାଇପର ସେ ସେଇଟାକୁ କଣ କୁହନ୍ତି ମୁଁ ତ ଜାଣିନି ଠିକସେ ତ ସେଇଟା ବି ପଡେ। ତାପରେ ଆହୁରି କେତେ କଣ ପଡେ ସେ ସବୁ ମିକ୍ସ ହେଇକି ଗୋଟେ ତରକାରୀ ଆସେ।
ହଁ।
ଆ ସେଥିରେ ଖାଇ କେବଳ ସେଇ ସବୁ ଡାଲି ଜାତି ଡାଲି ଜାତୀୟ ଖାଦ୍ୟ ପଡିଥିବ ସେ ତିକି ମାନେ ସେଇଟା ହିଁ ତରକାରୀ ହେଇକି ଆସେ ତାପରେ ଆମର ଗୁରୁବାର ଆସେ ଭା ତ ଗୋଟେ ମିକ୍ସି ତରକାରୀ ମାନେ ପନିପରିବା ମିକ୍ ମିକ୍ସି ତର କାରୀ ସବୁ କିଛି ପନିପରିବା ପଡିଥିବ ତାପ ରେ ଆମର ଶୁକ୍ରବାରେ ଆସେ ମାନେ ଅଳ୍ପ ପନିର୍ ପଡ଼ିଥାଏ। ହେଲା ପନିର୍ ଆଉ ଯୋଉ ଆମର ଥାଏ କାବୁଲି ବୋ ଟ ତ ପନିର୍ କାବୁଲି ବୋଟ ଆଳୁ ତରକାରୀ ଆସେ। ତାପରେ ଶନିବାରେ ଆମର ଆସେ ନାଇଁ ସରି ହଁ କାବୁଲି ବୋଟ ଆଳୁ ତର କରି ଆସେ ତାପରେ ତା ସହିତ ଆମର ଖିରି ବି ଆସେ। ତାପରେ ଆମର ଶନିବାର ଆସ ସେ ଗୋଟେ ମାନେ ଘାଣ୍ଟ ଟାଇପ୍ ର। ମାନେ ସବୁ ପନିପରିବା ପଡିଥିବ। ପନିର୍ ପଡିଥିବ ସେଇ ଯୋଉ ସବୁ ଡାଲି ଜାତୀୟ ପ୍ରାୟ ଡାଲି ପଡିଥିବ। ତାପରେ ଏମିତି ସବୁ ହେଇକି ମାନେ ସବୁ। ବନେ ଆମର ଯାହା ଦି ତିନି ସପ୍ତାହ ଦି ତିନି ଦିନ ଆସେ ସେଇଟା ଗୋଟେ ଦିନରେ ଉ ଶନିବାର ଟା ଆସେ ସେଥିରେ ପନିର୍ ସେଥିରେ ସୋୟାବିନ୍ ବଡି ସେଥିରେ ସବୁ କିିଛି ପଡିଥିବ। ସେଥିରେ ଆଳୁ ପନିପରିବା ସବୁ କିଛି ପଡିକି ସେ ଗୋଟେ ଘାଣ୍ଟ ହେଇଥିବ। ତ ସେଇ ତରକାରୀ ଆସେ ଆଉ ଆସେ ମିକ୍ସ ଖଟା। ମାନେ କଣ କହିଲେ ଯୋଉ ଗାଜର ପଡିଥାଏ ଆଉ ଲ କା ଆଉ ଆମ୍ବ ଲେମ୍ବୁ ସବୁ ମିଶିକି ଯୋଉ ଗୋଟେ ମିକ୍ସ ଥାଏ।
ସେଇ ଲେମ୍ବୁ ଲୁଣ ଖଟା ଟା ଆସେ। ତ ଏମିତି ହେଇକି ଆମେ ସେଇଗୁଟାକୁ ହିଁ ଖାଉ ଆମର ଆଉ ଟୋଟାଲି ଆଇଁଷ ହିଁ ନଥାଏ। ତାପରେ ଆମର କଣ କହିଲେ ଆମେ ରୋଷେଇ କରନ୍ତିନି ଆମର ରୋଷେଇ ମାନେ ସ ତ ତରଫରୁ ତ ଆସେ ଆଉ ରୋଷେଇବାସ କିଛି ହୁଏନି କି ଆଇଁଷ ବି ଆମେ ଖାଉନୁ ଖାଲି ଯାହା ଯେମିତି ସେଠି ଆମର ଆ ଆସନ୍ତି ମା ମାନେ ଆସନ୍ତି ଆମକୁ ବାଢିକି ଦବା ପାଇଁକା ତ ସେମାନେ ଆସ ଦେଇକି ଯାଆନ୍ତି ତ ଆପଣଙ୍କର ମାନେ ଉ ଯେତେବେଳେ ସ୍କୁଲ ଟାଇମରେ ଥିଲା ଆପଣ ଏମତି ଖେଳିବାକୁ ଚାହାନ୍ତି ଖେଳିବାକୁ କୋ କି ମାନେ କୁଆଡେ ବୁଲିବାକୁ ଚାହାନ୍ତି।
ଖେଳିବାକୁ ବୁଲିବାକୁ।
ତ ଶୁଣନ୍ତୁ ମ୍ୟାଡାମ୍ ଆମର ଯେତେବେଳେ ଆମେ ଚାହିଁବୁ ସ୍କୁଲ ରୁ ମାନେ ଘରକୁ ଯିବା ପାଇଁ ଆମର ସେ ସବୁ ସିଷ୍ଟମ ନଥିଲା ଆମ ବେଳରେ। ସେ ସବୁ କି କିଛି ବି ନଥିଲା ଯେ ନାଇଁ ଆମେ ମନ ଇଚ୍ଛା ଘରକୁ ଯାଇପାରିବୁ ଆମର କଣ ହେଇଥିଲା କହିଲେ। ଆମେ ଯଦି ଘରକୁ ଯିବାକୁ ଚାହିଁ ବୁ ଯିବୁନି ଆମେ ଖାଲି ଆମର ଟୋଟାଲ ପୁରା ବନ୍ଦ। ଆମେ ଟୋଟାଲି ରହିବୁ। ଆଉ ଯିଏ ଘରକୁ ଯିବ ଜାଣିଲେ ଆମର ଫାଇନ୍ ପଡିବ ଗାର୍ଡିଆନକୁ ଡକା ହବ ବହୁତ କିଛି ହବ।
ଗାର୍ଡିଆନଙ୍କ ପରମିସନ ନେଇକି ହିଁ ବାହାରକୁ ଯା ମାନେ ଯାଇହବ ଘରକୁ। ଆଉ ଦରଖାସ୍ତ ଲେଖିକି ଦେଇକି ପିଲା ବି ଯାଆନ୍ତି ତାଙ୍କ ଘରକୁ।
କିନ୍ତୁ ନାଇଁ ଆମେ ତ ଘରକୁ ଘରକୁ ତ ସବୁବେଳେ ଆସ
ନା ନା ହଁ ଧର କିଛି ବାହାଘର ପଇଲା। କି କିଛି
ନାଇଁ ସେଇଟା ତ ଅଲଗା କଥା ନାଇଁ ମୁଁ କହିଲି ମ୍ୟାଡାମ୍ ସେଇଟା ତ ଅଲଗା କ ଥା ଆମର କଣ ହୁଏ କହିଲେ ମାନେ ସେଟା ତମେ ଯିବାଆସି ସେଇଟା ଅଲଗା କଥା ଆମର ଏମିତି ମାନେ ବାହାରକୁ ଆସିପାରିବନି ଆମର ସେଠି ସାର୍ ମାନେ କୁହନ୍ତି ଆମ ଶିକ୍ଷକ ମାନେ କୁହନ୍ତି ଯେ ମଧ୍ୟାହ୍ନ ଭୋଜନ ତ ଏଠି ଖାଇଲେ ତାହେଲେ ଆପଣ ମାନେ କେହି ବାହାରକୁ ଯାଇପାରିବେନି। ଯଦି ମଧ୍ୟାହ୍ନ ଭୋଜନ ଦିଆ ନ ହେଇଥାନ୍ତା ତାହେଲେ ଆ ଆପଣ ମାନ ଯିବେ ଘଣ୍ଟାଟା ଭିତରେ ଖାଇବେ ଆସିବେ। ସେଥିପାଇଁ ଆମେ କଣ କରୁ ଲୁଚି ଲୁଚି ମାନେ ଗୋଟେ ଦୋକାନ ଥାଏ ସେଠି। ଆଉ ତ ସେଇ ଦୋକାନରୁୁ ଆମେ। ସବୁ ଟଙ୍କିକିଆ ଆଉ ଦିଟଙ୍କିଆ ସବୁ କିଛି ଛୋ ଟରୁ ମାନେ ମାନେ ଟଙ୍କା ଠାରୁ ଦଶ ଟଙ୍କିଆ ର ସବୁ ଛୋଟ ଛୋଟ ଜିନିଷ ଥାଏ। ତ ଆମେ କଣ କରୁ ଆମର ମାନେ ସାତ ଆଠ ଦଶ ଜଣ ଖଣ୍ଡେ। ଆମେ ସବୁ ଖାଇ ବସିବୁ ଖାଇ ବସିବୁ ପୁଣି ଆମର ଜେ ଆମେ। ଏକାଠି ଖାଇବୁ ଆମେ ଅଲଗା ଅଲଗା ଖାଇବୁନ ସମସ୍ତେ ଘରୁ ଥାଳି ନେଇଥିବୁ ନ ଆମର। ଥାଳି ସେଠି ଥାଏ ଆମେ ସମସ୍ତେ ପର ଗଟାଠି ବସି ପଡୁ ଆଉ ଗୋଟାଠି ଯିଏ ଯାହା ଘରୁ ସବୁ ନେଇଥିବ କିଏ ମ୍ୟାଗି ନେଇଥିବ କିଏ ଭଜା ନେଇଥିବ ଯିଏ ଯାହା ନେଇଥିବ। ଥିବେ ଆମେ ସବୁ ବସିକି ସେଇଠି ଗୋଟାଟି ଖାଇବୁ ତାପରେ ଆମର ସବୁ ମାନେ। ଥିବ ପାଳିଥିବ ଯେ ତୁ ଆଜି ଯିବୁ ଆଉ ସେଇଠୁ ସେଇ ଦୋକାନରୁୁ ତୁ ଆଜି ସବୁ ଆଣିବୁ ଦିନେ ତାପଲି। ତୁ ଆମୁର ଲୁଚି ଲୁଚି ଯାଉ ଯେ ନାଇଁ ଆଜି ତୋ ପାଳି ଅଛି ତୁ ସବୁ ଆଣିବୁ। ତ ଆମର ଏମିତି ଥାଏ ଆମେ ଦଶ ଟଙ୍କା ହଉ। କୋଡିଏ ଟଙ୍କା ହଉଛି ସେତେବେଳେ ଯିଏ ଯେତେବେଳେ ନେଇଥିବ ସିଏ ସେତିକି ଦବ। ତାକୁ ପଇସା ଯିଏ ବି ସବୁଥିରୁ ଅଲଗା ଅଲଗା ପ୍ରକାର ଆଣିଥିବ ଧନ୍ୟ ସେ। ସେତିକି ଟଙ୍କା ଦେଇଥିଲା ସେତିକି ଟଙ୍କାର ସବୁ ଆଣି ହରି ଆମର ସବୁ ଭାଗ ବଣ୍ଟା ହେଇଯିବ। ତୋର ତୁ ଦଶ ଟଙ୍କା ଦେଇଥିଲୁ ଏତିକ ତୋ ଦଶ ଟଙ୍କାର ଜିନିଷ। କୋଡିଏ ଟଙ୍କା ଦେଇଥିଲୁ ସେ ଯାହା ବି ଆମର ଭାଗବଣ୍ଟା ହେଲା ଆମର ସେଥିରେ ସମସ୍ତେ ଖୁସି। ସେ ଟଙ୍କିକିଆ ଆଖେରିକିଆ ଦି ଟଙ୍କିଆ ଏଇ ସବୁ ଜିନିଷ ନା? ଅ ସେଗୁଡା ଆମେ ସବୁ ଏମିତି ଭାଗମଣ୍ଟା ହୁଏ। ତ ଆମେ ତାକୁ ବି ଯଦି ତା ଖାଇବା। ପୂର୍ବରୁ ଆମେ ଆଣିଥିବୁ ତାହେଲେ ସମସ୍ତେ ଯେଉଁ ବସିବୁ ଖାଇବା ପାଇଁ। ଆମେ ବହୁତ ଟାଇମ ଆମର ସେ ଖାଇବାରେ ହିଁ ଯାଇ ହେରି। ଆମର ଗୋଟେ ଜାଗାରେ ପା ପାଞ୍ଚ ଦଶ ପାଖାପାଖି ଆମେ ବସୁ। ସେଇ ହଁ ବହୁତ ହଁ ବଢିଆ ଲାଗେ। କିନ୍ତୁ ଆଉ ସେବେ ଆଉ ସେ ଖାଇବା ଅଛି।
ତାପରେ ଆମଠୁରୁ ବି ଆହୁରି ମାନେ ଯୋଉମାନୋନ ଆଗରୁ ଥିଲେ ସେମାନେ ବି ସେମତି ବୋହୁତ ମଜା କରୁ ଥିଲେ ଆଗୁରୁ ବି ମଧ୍ୟାହ୍ନ ଭୋଜନ ଯାହଉଥିବ ସେମାନେ ବି ବଢିଆ ଖୁସିରେ ଖୁସିରେ ଖାଉଥିବେ। ତ ଆମେ ତ ଟିକେ ଟିକେ ଚଞ୍ଜ ହେଇଗଲା ଏବେ ତ କହିବାକୁ ଗଲେ ଆହୁରି ଚେଞ୍ଜ ହେଇଗଲା। ଆଉ କିଏ ମିଶିକି ବସିକି ଖୁଇଚନ୍ତି?
ନା।
ଆଉ ସେ ମିଶିକି ବସିକି ଖାଇବା ଆଉ ହସ ଖୁସି କରିବା ସେ ସବୁ ଉଁ ଗଲାଣି ସେ ଧୀରେ ଧୀରେ। ଆଉ ସେ ମ ଧ୍ୟାନ୍ନ ଭୋଜନ ସିଏ ବି ଧୀରେ ଧୀରେ ମାନେ ମଧ୍ୟାନ୍ନ ଭୋଜନ ସ୍କୁଲ ଟାଇମ୍ ଟେବୁଲ୍ ସବୁ କିଛି ମାନେ ପିଲାମାନେ ବି ତ ଖାଇବାକୁ ଚାହୁଁନାହାଁ ତି ଯେ ନାଇଁ ଆମେ ସ୍କୁଲ୍ ଖାଇବା ଭଲ ଲାଗୁନି। ହୁଁ ନାଇଁ ହଁ ଖାଇବା ଭଲ କିନ୍ତୁ ମାନେ ଆଜିକାଲି ପିଲା ନା ହଁ ମୁଁ ସେ ବଡିଆଳୁ ତର କରି ଖାଇବିନି ଏଇଟା ଖାଇବିନି ସେଇଟା ଖାଇବିନି କିନ୍ତୁ ଆମ ବଳେ ବହୁତ ଥିଲା ଯେ ନାଇଁ ଆମେ ମିଶିକି ସମସ୍ତେ ଖାଇବା।
ଖାଇବା ହଁ କାହାକୁ ଭଲ ଲାଗୁ କି ନ ଭଲ ଲାଗୁ ସେ ମିଶିକି କିଛି ଖାଇଦଉ
ହଁ। ତ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଏବେ ମୁ କଲ ଟାକୁ ମୋ ଆଡୁ ରଖୁଚି।
ହଉ ମ୍ୟାଡ଼ମ୍